ହାଲୋ।
ସାର୍ ନମସ୍କାର।
ନମସ୍କାର ସାର୍।
କେମିତି ଅଛନ୍ତି ସାର?
ଭଲ ଅଛି।
ଆଉ କଣ ଖାଇଲେଣି?
ହଁ ଜଷ୍ଟ ଏଇ ଖାଇଲି।
ଆଚ୍ଛା କଣ ଖାଇଲେ?
ଆଉ ଆପଣ ଖାଇଲେ କି? ମୁଁ ଖାଇଲି ମାନ ଆଉ ଭଣ୍ଡା ଅମୃତ ଭଣ୍ଡା ସନ୍ତୁଳା। ଆଉ ଆପଣ କଣ ଖାଇଲେ?
ଆଚ୍ଛା ଅମୃତ ଭଣ୍ଡା ସନ୍ତୁଳା।
ଆଜ୍ଞା ସାର୍।
ଇ, ଖାଇଲି ଭାତ, ଡାଲି ଆଉ ଛତୁ ଭଜା।
ନାଇ ନା ଛତୁ
ଛତୁ ଭଜା ଆଉ ଆପଣଙ୍କ ସେପଟେ କୋ
ଆଜ୍ଞା ସା ହାଲୋ। ଇ- ମେ- ମେଘୁଆ ପାଗ କରି ରଖିଛି । ଆମର ଏଇପଟେ, ଆପଣ ଜାଣିଥିବେ ମାନୁ ଟା ଗୋ ମେଘୁଆ ବର୍ଷା ହି ହଉନି ଯାହା ମେଘୁଆ ପାଗ କରି ରଖିଛି । ଆଉ ଆପଣଙ୍କ ସେଇପଟେ ପାଗ କଣ ଅଛି?
ହଁ ଆମର ଏପଟେ ବି ପାଗ ଏମିତି, କ୍ଲାଇମେଟ୍ ଦେଖିବାକୁ ଗଲେ ହଁ। ବର୍ଷା ତ ବର୍ତ୍ତମାନ ଜାଣିଛ ଯେ ସବୁଆଡ଼େ ଓଡ଼ିଶାରେ ଲଘୁଚାପ ଚାଲିଛି । ତେବର କ୍ଲାଇମେଟ୍ ପୁରା ମାନେ ଦେଖିବାକୁ ଗଲେ ପୁରା ହ- ଆକାଶରେ ପୁରା ମେଘ ହେଇକି ଅଛି। ଆଉ ବର୍ଷା ମଧ୍ୟ ସକାଳଠୁରୁ ଲଗାତାର ଲାଗି ରହିଥିଲା। ଏବେ ଯାଏ ମଧ୍ୟ ଲଗାତାର ଲାଗି ହିଁ ରହିଛି । ଯେହେତୁ ତ ଗୁଣ୍ଡିଚା ପାଖ କିି ଆସୁଚି।
ଆଇ
ତେଣୁକରି ବର୍ଷା ତ ନିଶ୍ଚୟ ହିଁ ହବ। ତା ଛଡ଼ା ଏବେ ଲଘୁଚାପ ଅଛି ନା ସେଥିପାଇଁ ବୋଧେ ବର୍ଷା ହଉଛି ।
ଅଛି।
ଆଚ୍ଛା, ଆପଣ କଣ ଫ୍ରି ଅଛନ୍ତି?
ଆଜ୍ଞା ଫ୍ରି ଅଛି ।
ଆଚ୍ଛା, ଚାଲନ୍ତୁ ତାହେଲେ କେବେ ପୁରୀ ଯିବା ବୁଲିିବାକୁ?
ଆଜ୍ଞା ଆସନ୍ତୁ ଆପଣ ଏବେ ତ ଗୁଣ୍ଡିଚା ଚାଲିଚି। ରଥଯାତ୍ରା ଆରମ୍ଭ।
ଯିବା ତାହେଲେ ବୁଲିବାକୁ? ଆ ତୋମ ଜ ଗନ୍ନାଥଙ୍କ ବିଷୟରେ ମୁଁ ବହୁତ ଗୁଡ଼ିଏ କଥା ଶୁଣିଚି ଆପଣ ଜାଣିଛନ୍ତି କି ମୋତେ ଟିକେ କହିବେ ତା ବିଷୟରେ ମୁଁ ଜଣିବା ପାଇଁ ବହୁତ ଇଛୁ ଛୁକ ଅଛି?
ନାହିଁ ଯାହାବି ଏବେ ବର୍ତ୍ତମାନ ଯୋଉ ଗୁଣ୍ଡିଚା ହୁଏ। ମାନେ ଗୁଣ୍ଡିଚା, ମହାପ୍ରଭୁ ଜଗନ୍ନାଥ ତାଙ୍କ ଜନ୍ମ ମାଟିକୁ ଯାହାନ୍ତି। ଯାହା ତାଙ୍କ ମାଉସୀ ମା ସେଠି ଯାଆନ୍ତି। ଯାହାକି ମା ମାନେ ମ- ତାଙ୍କେ ଶ୍ରୀମନ୍ଦିର ମାନେ ବଡ ଦାଣ୍ଡରୁ ଶ୍ରୀମନ୍ଦିର ଛାଡି ଭ- ଉଁ, ଭାତା ମାନେ ଜ୍ଯେଷ୍ଠ ଭା ତା ବଳରାମ ଆଉ ବହୁଣୀ ଯେ ସଭଦ୍ରା ଏବଂ ସାଆନ୍ତେ କାଳିଆ, ମାନେ ବଡ ଠାକୁର କାଳିଆ ତିନି ଜଣ ରଥରେ ତାଙ୍କ ଜନ୍ମ ମାଟି ବା ତାଙ୍କ ମାଉସୀ ଘରକୁ ଯାହାନ୍ତି।
ଆଚ୍ଛା। ଆଚ୍ଛା ଲୋକମା ଲେଛା ଏହି ପ୍ରକାର କେତେଲୋକ ଏଇଠୁ ହୁଁ, ଆମର ଯେମିତି କହିଲେ ଆପଣ କହିଲେ ଯେ ଏହି ମନ୍ଦିରରୁ, ଶ୍ରୀମନ୍ଦିରରୁ ଯେତେବେଳେ ଗୁଣ୍ଡିଚାକୁ ଯାତ୍ରା କରନ୍ତି? ସେତେବେଳେ ତାକୁ କୁହାଯାଏ, ଗୁଣ୍ଡିଚା ଯାତ୍ରା । ମୁଁ ଶୁଣିଥିଲି ଗୁଣ୍ଡିଚା ଯେତେଲେ ଯୋଉ ନା ନାମଟା ଏଟା, ସେତେବେଳେ ଯେତେବେଳେ ଅ ରାଜାଙ୍କ ଯେତେବେଳେ ବନେଇଥିଲେ, ସେତେବେଳେ ତାଙ୍କ ତାଙ୍କ ସ୍ତ୍ରୀ ରାଣୀଙ୍କର ସମୟରେ, ଗୁଣ୍ଡିଚା ରାଣୀଙ୍କର ନାମରେ ସେ ମନ୍ଦିରକୁ ସେ ମାନେ ନାମକରଣ ଦେଇଥିଲେ ଯେ -ଗୁଣ୍ଡିଚା ମନ୍ଦିର । ତ ସେଥିପାଇଁ ସେଠିର ନା ଗୁଣ୍ଡିଚା ମନ୍ଦିର ହେଲା । ଆଉ ଯେତେବେଳେ ଶ୍ରୀମନ୍ଦିରରୁ, ଭଗବାନ ଜଗନ୍ନାଥଙ୍କୁ ବଳଭଦ୍ର ଆଉ ସୁଭଦ୍ରା ଯେତେବେଳେ ସେଠାକୁ ଯାଉଛନ୍ତି ଯାତ୍ରା କରି, ତାହାକୁ ଗୁଣ୍ଡିଚା ଯାତ୍ରା ବୋଲି ନାମରେ କୁହାଯାଏ।ଯୋଉଟା କିି ଆପଣ ଏବେ ଦେଖିବାକୁ ଆମକୁ ମିଳିବ । ହୁଁ, ଆଛା । ରଥ ବିଷୟ ମତେ ଟିକେ କହିବି କି -ରଥ ଟା କିଭଳି ଭାବରେ ରଥ ଏମିତି କି ଆମ ରାମ ତାର ନାଁ। ଆମ ଭିନ୍ନ ଭିନ୍ନ ପ୍ରକାର ନାମ ସବୁ ଅଛି, ଯେମିତିକି ଜଗନ୍ନାଥ । ଙ୍କ ରଥର ନାମ ଅଲଗା ଅଛି ଏବଂ ବଳଭଦ୍ରଙ୍କ ରଥର ନାମ ଅଲଗା ଅଛି ଏବଂ ସୁଭଦ୍ରାଙ୍କ ରଥର ନାମ ମଧ୍ୟ ଅଲଗା ଅଛି । ଅଛି ।
ଜଗନ୍ନାଥଙ୍କ ରଥଙ୍କ ନାମ ଥିଲା ନନ୍ଦିଘୋଷ । ହୁଁ ଆଉ, ମାନେ ତାଙ୍କ ଜ୍ୟେଷ୍ଠ ଭ୍ରାତା ଯିଏକି ବଗରାମଙ୍କ ରସ୍ଥ ଅ ମାନେ ରଥପ୍ରଣାମ ହଉଛି ଉ ତାଳ ଧରି ଆଉ ତା
ସୁଭଦ୍ରାଙ୍କର ନାମ ଦର୍ପ ଦଳନ ।
ତର୍ପ ଧରଣ, ତାଙ୍କ ରଥ, ତାଙ୍କ ଭଉଣୀଙ୍କ ରଥଙ୍କର ଯାହା ତିନି ଜଣ ମିଶି ଯାଆନ୍ତି, ମାନେ ତାଙ୍କ ଜନ୍ମ ନାଟିକୁ ତାଙ୍କ ମାଉସୀ ମା ଘରକୁ ମହାପ୍ରଭୁ ଜଗନ୍ନାଥେ । ହଁ ବଡ଼ ବଡ଼ ପ୍ରଭୁ ମାନ ବଳରାମ । ତାଙ୍କ ଭଗ୍ନୀ ମାନେ ଭଉଣୀ । ମାଲକ୍ଷ୍ମୀ ସୁଭଦ୍ରା । ତିନି ଜଣ ହୋଇଯାନ୍ତି । ପୁଣି ତାଙ୍କେ ଯାଇ, ଯାଇକି ତାଙ୍କ ଯାତ୍ରା ନଅ ଦିନର ଯାତ୍ରା। ଯାହାକି ତାଙ୍କେ ଯାହାନ୍ତି ତାଙ୍କ ଜନ୍ମ ମାଟିକି । ଏ ମାନେ ମହାପ୍ରଭୁ ଜଗନ୍ନାଥଙ୍କ ପତ୍ନୀ ଯେ- ଲକ୍ଷ୍ମୀଙ୍କୁ ମହା ମହାପ୍ରଭୁ ଜଗନ୍ନାଥ କହନ୍ତି କି -ମୁଁ ଛଅ ଦିନି ଯାଇ ବୁଲିକି ଆସିଛି, ଯାହା ଦ୍ଵାରା ମହାଲକ୍ଷ୍ମୀ ଛଦିନ ହେଲା ପରେ ପୁଣି ଯାଆନ୍ତି ତାଙ୍କ ମାଉସୀ ଘରକୁ । ମହାପ୍ରଭୁଙ୍କୁ ଦେଖି ତାଙ୍କ ରଥକୁ ଭାଙ୍ଗି ଯାଆନ୍ତି । ମାନେ ଛଦିନି କହିକି ଆପଣ ନଦିନି ରହିବାର କାରଣ କଣ? ଯାହା ତାଙ୍କ ରଥ ଭାଙ୍ଗା ଭାଙ୍ଗି ଯାଆନ୍ତି । ଭାଙ୍ଗି ଦିଅନ୍ତି, ପୁଣି ତାଙ୍କେ କଣ କରନ୍ତି? ମାନେ କାଉଡିକିରି ଆସନ୍ତି ଯାହାକି ବଡ ଦେଉଳକୁ ଆସନ୍ତି ମହାପ୍ରଭୁ ଜଗନ୍ନାଥ । ତାଙ୍କେ ନଦିନି ଯେତେବେଳେ ବାହୁଡ଼ା ଯାତ୍ରା ହୁଏ, ସେତେବେଳେ ତାଙ୍କେ କଣ କରନ୍ତି? ବାଟରେ ରହି ମାନେ ପୋଇଲି ବୋଗ ହୁଏ, ପୋଇଲି ବଗୋ ମାନ ମାନେ ଯାହାକି ମାନେ ଚକୁଳି କୁ, ପୋଡା ଚକୁଳି ଆଉ ମହାପ୍ରସାଦ ବା ଡାଲି, ଭାତ, ଖେଚେଡି ଟାଇପ ର ହୁଏ, ପୋଡ ପିଠା ଯାହାକି ପହିଲି ଭୁଗ, ମହାପ୍ରଭୁ ଆସିଲେ ବାଟରେ ଏକାଦଶୀ କରନ୍ତି । ଯାହାକି ମହାପ୍ରଭୁ ଜଗନ୍ନାଥ କରନ୍ତି। ବର୍ତ୍ତମାନ ଉ ପୁଣି ଏକାଦଶୀ ଦୟାଦଶୀ ସାଇ ପୁଣୀ ବଡଦେଉଳ କୁ ଆସନ୍ତି ଯାହାକି ମହାଲକ୍ଷ୍ମୀ ହୁଁ ମହାପ୍ରଭୁ ପ୍ରଭୁଙ୍କ ଉପରେ ଅଭିମାନ କରନ୍ତି ତାଙ୍କେ ମହାପର୍ବ। ଆସିବା ଖବର ପାଇ ସାଙ୍ଗେ କଣ କରନ୍ତି ନା ବରଦୂଳ ଗେଟ ବନ୍ଦ କର ମହାପ୍ରଭୁ ବାଟରେ ରୁହନ୍ତି ଯାହା ମହାଲକ୍ଷ୍ମୀ ବି ବୁଝନ୍ତି ମହାଲଷ୍ମୀ ଅଭିମାନ କରନ୍ତି କାରଣ ଆପଣ କହିଥିଲେ ମତେ କି